ସେ କରି
ଏ ସାଙ୍ଗେ ସାଙ୍ଗେ କଲ୍ କଲି ସାଙ୍ଗେ ସାଙ୍ଗେ ରିସିଭ କରୁଚି ହେଲା। ଏଠି ଟିକେ ନେଟୱାର୍କ ର ଟିକେ ଅସୁବିଧା ରହୁଚି ତ।
ଆଉ ଷାଠିଏ ସେକେଣ୍ଡରେ ଯଦି ନ ୟେ କଲୁ ତାହାଲେ କଟିବ।
ହେଲା ଶୁଣ ଆପରେ ମୁଁ ତତେ କହୁ ମୁଁ ତତେ ସାଢ଼େ ନଅଟାରେ କଲ କଲେ ଚଳିବ, ସାଢ଼େ ନଅଟା?
ହଁ ଚଳିବ ଆଉ କିଛି ନାହିଁ ତ।
କିଛି କଥା ନାହିଁ ସାଢେ ନ ଟାରୁ ଦଶଟା ଭିତରେ ମୁଁ ତତେ ଦି ଥର କଲ କରିବି।
ହଁ ଦଶ ଦଶ କୋଡିଏ ମିନଟ୍ ଆଉ ହେଥିରେ କଣ ଅଛି।
ହେଲେ ମୁଁ ନା ନା ମୁଁ କଣ କହୁଚନ୍ତି ନା କାଲି ଭିତରେ ଆମର କଟି ଯି ନା ଦି ଦିନ ଭିତରେ କଟି ଇ ଯିବ ବୋଲି ହେଲା କାଲି ତ ମୁଁ ଫାଙ୍କା ହେଇପାରିବିନି ଆଉ କାଲି ଯଦି ମୁ ଫାଙ୍କା ହେଇପାରିବିନି, ତାହେଲେ ମତେ ଆଜି ପୂରଣ କରିବାକୁ ପଡିବ ନା ନାଇଁ।
ତୁ ଆଜି ମୋର କଥା ହେଇ ଜା ତୁ ଆଜି ମୋର କଥା
ତୁ ମତେ ଏଇନେ ଥରେ କରିଦେ ହେଲା କାରଣ ତୋର ତ ଏବେ ଏବେ ଆରମ୍ଭ ହେଇ ଚି ତୁ କାଲି ବି ମତେ କରିଥିଲୁ ଏବେ ତୁ ତ କରିପାରିବୁ ମୁଁ ଆଜି ତତେ ସାଢ଼େ ନଅଟାରୁୁ ଦଶଟା ଅଧଘଣ୍ଟା ଭିତରେ ଦିଇଥର କଲ୍ କରିବି।
ଦି ସାଢେ ନଅଟା ର ଦଶଟା ତିନି ଥର କଲ୍ ହେଇଯିବ।
କହୁଚି ଗୋଟେ କଥା କୁ କାହିଁକିନା ମତେ ଏବେ ଦି ଜଣ ତିନି ଦି ତତେ ଲଗେଇକି ଛଅ ଜଣ ମତେ କହୁଛ ଏକା ସାଙ୍ଗରେ କଲ କରିବାକୁ ଜାଣିଚୁ। ମୁଁ କଥା ହେବି ତ କଥା ହେବି କାହା ସାଙ୍ଗରେ?
ଆଉ ହୋ ମୋ ସହିତ କଥା ହେଇଯା ଏବେ। ତାପରେ ମୋତେ ସାଢେ ନଅଟାରେ କଲ୍ କରିବୁ ତିନି ଥର କଥା ହେଇଯିବା।
ରୋଷେଇ ସରିଲୁଣୁ? ରୋଷେଇ ସାରିଲୁଣୁ?
ଶୁଭନି।
ରୋଷେଇ ସାରିଲୁଣୁ?
ରୋଷେଇ ମୁଁ କିଛି କରିନି, ବୋଉ କରୁଛି ରୁଟି, ଭଜା।
ଆଉ। ଦେହ ଭଲ ଲାଗୁଚି ଏବେ?
କ ହେଇଚି?
ଦେହ ଭଲ ଲାଗୁଚି ଏବେ?
ଶୁଭିଲାନି।
ମୁଁ କହିଲି ଦେହ ଭଲ ଲାଗୁଚି ନା ତୋର ଏବେ?
ହଁ ବୋଧେ।
ମୁଁ ଆଉ କୋଉଦିନ ଗୋଟେ ଯିବା ସେମିତି ଫାଙ୍କା ଦେଖିକି ହେଲା।
ହଁ, ଯିବା। ମାଧେଜୀ ପୁରା କଣ ମାଦେଜୀ କଣ ପୁରା ସାଇଲେଣ୍ଟ ହେଇଯାଇଛନ୍ତି।
ମାତାଜୀ ସାଇଲେଣ୍ଟ ହେଇଯାଇଛନ୍ତି। ମାତାଜୀ ପୁରା ବଦଳି ଗଲେଣି ଆସ୍ତେ ଆସ୍ତେ ମାତାଜୀଙ୍କୁ ମିଶି ମାତାଜୀଙ୍କ ସାଙ୍ଗରେ ହେଲା। ଏବେ ଟିକେ ଟିକେ କଥାରେ ରାଗି ଯାଉଛନ୍ତି ମାନେ ସେ କ ମେ ଗୋଟେ। ମୁଁ ଗୋଟେ କୁହନ୍ତିନି ସିମ୍ପାଥି ଯୋଉ କୁହନ୍ତି ନା ମାନେ ମାନେ କହିବା କଥା ନୁହଁ। ସିଏ ଚାହୁଛନ୍ତି ତାଙ୍କୁ କିଏ ଟିକେ ସେ ଭାବୁଛନ୍ତି ତାଙ୍କୁ ଅଣଦେଖା କରି ରଖିଛନ୍ତି ବୋଲି ଜାଣିଚୁ ନା, ଘର ଲୋକ ଲୋକ ବି କରୁଛନ୍ତି, ସାଙ୍ଗସାଥି ବି କରୁଛନ୍ତି, ଆମେ ମାନେ ବି କରୁଛନ୍ତି।
ତା ହେଲେ ସେଇଟା କଣ କହିଲୁ। ଯଦି ଆମେ ଯଦି ସାଙ୍ଗ ଛାଡିଦବା ତାହେଲେ ଆଡେ ମାୟା ଭିତରେ ପଶୁ ମାୟାବତି।
ଥାଆ ସେ ମାୟା ଭିତରେ ପଶି ପଶି। ହଁ ମାୟା ଭିତରେ ସେ ଆସ୍ତେ ଆସ୍ତେ ପଶି ପଶି ଗଲେଣି ହେଲା। ଆଉ ସେ କେତେ ଦୂର ପସିଲେଣି କଣ କଲେଣି? ମୁଁ ଆଉ କହି ପାରିବିନି?
ହୁଁ
ଆଜି ସନ୍ଧ୍ୟାବେେଳେ ମୁଁ ପ୍ରାର୍ଥନା କରିପାରିନି।
ହୁଁ
ଜପ କରିନାହିଁ ସନ୍ଧ୍ୟା ବେଳେ ସକାଳଟା କରିଥିଲି। ଆସିଲି ନା ଡେରି ମୁଁ ମୁଁ ମୋ କଥା କହୁଛି। କୋଉ କଥା କହୁଛିରେ।
ତାଙ୍କର ଜପ କମ୍ପ୍ଲିଟ୍ ହଉଛି ନା?
ତାଙ୍କର ମୁଁ କେମିତି ଜାଣିବି? ଦେଖେ ସିଏ ରହିଲି ଗାଁ ଶେଷରେ
କି ଯେତେବେଳେ ମୋର ବି ହଉଛି। ମୋର ବି କମ୍ପ୍ଲିଟ୍ ହଉନି।
ସେ ରହିଲେ ନା ଗାଁ ଭିତରେ। ହେଲା ଆମେ ରହିଲୁ ସେ ରହିଲା ଗାଁ ଭିତରେ। ଆମେ ରହିଲୁ ଗାଁ ଭିତରେ। ଠିକ୍ ଅଛି। ଆଉ ସିଏ କହିବେ ଏଇଠି ଏଇ ଆସ ତୋ ମତେ ଡାକିବେ ଆସ। ମୁଁ କେମିତି ସବୁବେଳେ କଣ ଯାଇପାରିବି?
ହୁଁ।
ଆଉ ମୋର ବି ଘରେ କିଛି ନା କିଛି ତ କାମ ରହୁଛି। ସେ ପୂଜା ପର୍ବ ହଉକି ସା ଦିନ ହଉ ସେଖାଲି କହିବେ ତୁ ତ ସବୁବେଳେ କାମ କାମ କାମ ଆରେ ତମେ - ତମେ ସିନା କିଛି କରୁନ। ମୋର ତ କିଛି ନା କିଛି ରହୁଛି ନା ନାଇଁ।
ଆଉ କାମ ସମସ୍ତଙ୍କର କାହାର ନାହିଁ। ତମେ ତ କଣ ମରିଯାଇଛି?
ପାଠ ପଢିବାକୁ ସକାଳୁ ସାଇକେଲ ନେଇକି ଯା। ପୁଣିି ପେଲି ପେଲି ସେ କଡ଼ରେ ସାଇକେଲ ନେଇକି ଆ। କେତେ ଟା ପୁଣି କେତେ ବାଧୁଛି ସେଟା ପୁଣି ମୁଁ କହିଲି କହିଲି ଚାଲ ମୋ ସାଙ୍ଗରେ ଏଠି ଘରେ ବସଛ। ପାଟି -କରିକି ଆସି ବସିବାକୁ କହିଲି ହଁ ନାବେ ନାଁ ନବାନି ପରା ପାଠ ପଢା କହିପାରିବା ହେଲା।
ହଁ ହୁଁ।
ଏ ଯୋଉ କହିଲି ଦି ଜଣଙ୍କୁ କହିଲି। ଜଣେ କହିଲା ମୁଁ ତ ନ ଜଣେ ଇଏ ବଡ ମାତାଜି କହିଲେ ମୁଁ ତ ମୋ ସର୍ଟିଫିକେଟ ଲେସ୍ ହଁ ବଡ ମା
ଦି ଭଉଣୀ ଯାକ କଣ କହିଲେ। ଦି ଭଉଣୀ ଯାକ ଅଛନ୍ତି ଗଲେନି ଦି ଭଣୀ ଯାକ।
ନାଁ ବଡ ମାତାଜି କହିଲେ। ମୋର ତ ସା ଗୋଟେ ଜାଗାରେ ବଡ଼ ସାଟିଫିକେଟ ନେଇଆଇଛି। ଆଉ ସାନମାତାଜୀ କହିଲେ। ମୁଁ ନ କରେଇକି ସାର୍ଟିଫିକେଟ ନେଇଯାଇଛି ହେଲେ ସେ ଅଳ୍ପ ଦିନ ଯାଇଥିଲା ଆମର କଲେଜ ଅଛି। ଏଇଆ ଅଛି ସିଏ ଅଛି ହଁ ସାନ ନେଇ ସାଠି ବେନି ଅଳ୍ପ ଦିନ ଯାଇକି ପଇସା ଦେଇ ନେଇଆଇଛି।
ହଁ ହଁ। ହଁ।
ପ
ହୁ।
ପାଠ ପଢାର ପ୍ରମାଣ ପତ୍ର ନୋ ଇଂଗ୍ରାଜୀ ୱାର୍ଡ। ନୋ ଇଂଗ୍ରେଜୀ ଶବ୍ଦ।
ହୁଁ ହୁଁ।
ହୁଁ।
ଦି ଜଣ ତାହେଲେ କହିଲୁ ଦି ଜଣ ଯାକ ଗଲେନି ଯେ।
ଗଲେନି ଶେଷରେ ବଡ ଭାଇ ମୋ ତାପରେ ଆସିଥିଲେ ବୁଝିଆ ବୁଝି କଲେ ହେଲା।
ହୁଁ ହୁଁ।
ଏମତି କହିଲେ ଉଁ ଗଲେନି କଣ ପାଇଁ ଦି ଜଣ ମୁଁ କହିଲି ମୁଁ ଦି ଜଣଙ୍କୁ ବହୁତ ଭଲରେ କହିଚି ଯେତେବେଳେ ଆଉ ଗୋଟେ ମାନେ ଆ ରମ୍ଭ ହେଲା ବ୍ୟାଚ୍ କେତେବେଳେ ମୁଁ ଦି ଜଣଙ୍କୁ କହିଚି ଯାଅ ଯାଅ ଶୁଣିଲେଣି ମୋ କଥା। ମୁଁ ଆଉ କଣ କରିପାରିବି।
ଦି ଜଣ ଯାକ ତାହେଲେ ଯାଉନାହାନ୍ତି?
ଆଉ ଗଲେନି ଘରେ ଅଛନ୍ତି ଏଇଆ ଆଉ।
ଉଁ ପଇସା ଦେ ପଇସା ଯାହାର ଦରକାର ଥିବ ସେ ଯିବ ହିଁ ଯିବ।
ଆଉ ଗୋଟେ କଥା ବଡ ମାତାଜୀ ଘରେ ଏତେ କାମ କରନ୍ତିନି ଏଇ ସେଠି ଏ ତେ ବଡ ଘର ହେଲା ବେଳକୁ କାମ ବହୁତୁ ଠିକ୍ ଅଛି କାମ ବହୁତୁ। ଘର ଖରିକିଆ ପାଇଁ ବି ମାନେ ତାଙ୍କ ଭିତରେ ଚାଲେ। କଣ କରିବା।
କାଇଁ ଯିବି।
ଘର ଖରିକିବା ପାଇଁ ବି କେହି ରା
ହଁ ଆଉ ଆଉ ଏ ସେ ଘର ଅଛି ମାନେ ତ ଦି ଟାଇମ ପୁଣି ଖରାକା ହବ ସକାଳୁ ଥରେ ହବ ଚାରଟା ବେଳେ ପୁଣି।
ହଁ ବା ଏଇଟା ବି ସିଏ ରାଜି ନୁହଁ।
ତାଙ୍କର କରୁଚି କିଏ?
ଝିଆରୀ ଯୋଉ ନାଇଁ ଆଉ ଜଣେ ଏଠି।
ହଁ।
ସିଏ ଯାଇଁ କରେ। କରୁନାହାନ୍ତି ମାନେ ଏ ଦେଖେ କିଛି କାମ ରାଜି ଏ ପାଟି କରନି ପାଟି କରନି ପାଟି କରନି ହ୍ୟାଲୋ। ହଁ।
ମାନେ ଇଏ ଯେତେବେଳେ ନ ଥାନ୍ତି ଇଏ ଯାଇକି ତାଙ୍କ ଘରେ କରଦେଇ ଆସ
ନା ନା ନ ଥାନ୍ତି ବୋଲି ପଳାଏ ଘରେ ସ୍କୁଲ ରୁ ଆସିଲେ ଟ୍ୟୁସନ୍ ରୁ ଆସିଲେ ପଳାଏ ହେଲା। ତାକୁ କରିଆକୁ ଭଲ ଲାଗେ ସେ ପଳାଏ ମାନେ କରନ୍ତି। ସେମିତି ନୁହେଁ ଯ କରନ୍ତିନି ବୋଲି ବାସ୍ ଗୋଟେ ଗୋ ଟେ ଇଛା ଥାଏ ଗୋଟେ ଅନିଚ୍ଛା ଆଉ ଆଉ ବଡ ମାତାଜୀ ଙ୍କୁ ତ କାମ ଏତେ ପସନ୍ଦ ନୁହେଁ ସିଏ କରନ୍ତିନି ଯେହେତୁ ସିଏ କରିବି ପାରନ୍ତିନି ଯୋଉଟା ଅଭ୍ୟାସ ନାହିଁ ଅଭ୍ୟାସ ନାଇଁ। ସାନ ମାତାଜୀ ଖାଲି ଚେବେରେ ଚେବେରେ ହବ ତା ଉପରେ।
ହୁଁ ହୁଁ।
ଆଉ କଣ କର
ନାଇଁ ଏମିତି ହେଲେ କଣ ହବ କରିଆକୁ ତ ପଡିବ ଆଉ ନ କଲେ କେମତି ହବ। ଯୋଉ ଗୋଟେ କ ଏ ଶୁଣ ଏଇ ଯୋଉ ଜ ସ୍ ମାନେ ଯୋଉ ମାତାଜୀ ନୁହ ନା
ହୁଁ।
ଘରେ କହୁଥିଲେ ମୁଁ ତତେ କହୁଚି ତୁ ଯମା କହିବୁନି। ତାଙ୍କୁ କି ତାଙ୍କ ଆଗରେ ଉଠେଇବୁନି ହେଲା।
ନା ନା କଉନୁ।
କାରଣ ସିଏ ବି ଉଠେ ମାନେ କାହାକୁ ଆମେ ତୁ ଜାଣିଥିବୁ ତାଙ୍କ କଥା ଗୁଡା ସିଏ ଆଉ ଜଣାନ୍ତିନି କି କୁହନ୍ତିନି ସେ କେମିତି କହୁ କହୁ ଆମେ ଯୋଉ ଯାଇନଥିଲୁ ଇସ୍କନ।
ହୁଁ।
କହୁ କହୁ କେମିତି ଜୋର କଣ କହିଲି କହିଲେ କହିଲେ କହିଲେ ମୁଁ ଯାଉଛି ବାହା ହେବି ହେଲା। ମାନେ ମାନେ ତାଙ୍କ ଯୋଉ ଜଇଁ ଯିଏ ହେଲା। ମାନେ ତାଙ୍କ ତାଙ୍କ ଯୋଉ ଜିଜୁ ଯିଏ।
ହଁ ଭିଣୋଇ ଭା ବନଇ ହଁ।
ହଁ ତାଙ୍କ ଭିଣେଇ ଭାଇ ଯିଏ ସେ ଯୋଉ ମାନେ ଦେଖ ଦେଖିଛନ୍ତି ମାନେ ଏମିତି ପ୍ରଭୁଜୀ ଜଣେ ତାଙ୍କର ସେ ଅଛନ୍ତି ଦେଖିଛନ୍ତି ମାନେ କହୁଛନ୍ତି କି ଯନା ଆସି ତେଣୁ ପ୍ରଭୁଜି ସେ ତ ସେଇଆ ଇଏମାନେ କହିଦେଇଛନ୍ତି କି ମୋର ଆଉ କୋଉଠି ଦେଖ ଦେଖିବନି କି କରିବନି ମୁଁ ଯ ମାନେ ଏମିତି ଭଗବାନଙ୍କ ଭକ୍ତି ଲାଇନ ରେ ଥିବ ତାଙ୍କୁ ସେଇଭଳିଆ ପିଲା ଦେଖି କହିଛନ୍ତି ସେମିତି ବାହା ହେବି ନହେଲେ ବାହା ହେବିନି ରେ କହିଛନ୍ତି ସେଆକୁୁ ତାଙ୍କର କିଏ ଗୋଟେ ସାଙ୍ଗ ଫାଙ୍ଗ ଏମିତି ତାଙ୍କର ଅଛନ୍ତି।
ହୁଁ।
ଆଉ କଣ ତାଙ୍କର ଆଉ ରହିଲା କହୁନୁ। ସେ କଣ କ କଣ ପାଇଁ ପଢୁଥିଲେ କହ ନା ମାନେ ଡ ଡକ୍ଟର ପ ପଢିଥାନ୍ତେ କି କଣ ଗୋଟେ କଥା ନ ନାଇଁ।
ହୁଁ।
କଣ ହେଲା ସେ ସରିଗଲା।
ସରିଗଲା ବା ହେଇଜିବ ଆରେ ଆରେ ଶୁଣୁ ଶୁଣୁ ଶୁଣୁ ସେ କଥା ତାଙ୍କର ହେଇଯିବ ହେଲା ସେ ବିଶ୍ଵାସ କରିବୁନୁ ସେ ଏଇନେ ସମସ୍ତେ ଭାଇଛିି ଏବେ ନୂଆ ଭାଇ ନୂଆ ଭାଇଙ୍କ କଥାରେ। ହଁ ହେ ଏଗୁରା ନବାନି ରେ ଆରେ ଏଗୁରା ନ ତୁ ମୋ କଥା ଶୁଣେ ଏଗୁରା ତାକୁ ଆମେ ବ୍ୟବହାର କରିବା ନାହିଁ।
ହଁ ହଁ ହଁ ସତ ଏବେ କ
ହଁ।
ହୁଁ ଯେହେତୁ ତାଙ୍କର ଇଏରେ ଅଛି ହେଇଯାଆନ୍ତା। ସିଏ ମେନ ହେଲା ଜଣେ ତ ଟିକେ ପାଠ ନ ପଢିଲେ ହଉନି।
ହୁଁ।
ବୁଝୁଛ ତ ସେ ପରିଶ୍ରମ କରିବୁନି ହବ କି? ଆଉ ସିଏ ତ ପୁଣି ବାହାରିଲେଣି ବିବାହରେ ବିବାହ କରିବା
ସିଧା ହେଇଯିବନୁ ଦେଖିବୁ ଏଇ ଗୋଟେ ବର୍ଷ କିମ୍ବା ଦୁଇ ବର୍ଷ ଭିତରେ ହେଇଯିବ।
ଝିଟି ପିଟି ସତ କହିଲା। ହେଇ ଯିବାପା ସେ କହୁଥିଲେ କହିଲେ ମୁ ଯାଉଛି ଇଏ ଏଠି ରହିବ ହେଇ କରିବ। ଆଉ ବାହା ସ୍
ତାଙ୍କ ଭିଣେଇ ଭାଇ ନା ଭିଣେଇ ଭାଇ ଯାହା କହୁଛନ୍ତି ସବୁ ସେୟା ହଉ ହବ ହେଲା।
ହଁ।
ତାଙ୍କର ତାଙ୍କର ଭିତରେ କେତେ କଣ ଚାଲିଛି ଜାଣିଛୁ ନା ତୁ ସାଧାରଣ କଲ୍ କଲେ କହିବି ତାଙ୍କ ତାଙ୍କ ଭିତରେ କେତେ କଣ ଚାଲିଛି କହିବି ସାଧାରଣ କଲ କଲେ। ଆଉ ଗୋଟେ କଥା ଜାଣିଛୁ ମାତାଜି ହଁ ମାତାଜୀଙ୍କୁ ଯିଏ ଯାହା କହିଲେ ହେଲା।
ହଁ ହଁ।
ମାନେ ତୁ ଗୋଟେ କଥା ସତୁ ସତ କଥା କହିବୁ ତାଙ୍କର ସହଜେ ତୁ ମାନେ ଯାହା ସେ ଜାଣିିନଥିବେ ସେ ବିଶ୍ୱାସ କରିବେନି ହେଲା।
କିଏ ବିଶ୍ୱାସ କରିବେନି।
ଆଟାଜୀ ମୋ କଥା ସବୁବେଳେ ମଜାକରେ ନିଅନ୍ତି ହେଲେ ମୁଁ ମଜାକ ମଜାକରେ
ସେ ବିଶ୍ୱାସ କରିବେନି।
ଏତେ ନା ପଛରେ ଜେତେବେଳେ ଜାଣିବେ ନା ରେ ତୁ ଯାହା କହୁନୁ ଠିକ କଥା ମତେ ଇଏ କୁହନ୍ତି ହେଲା।
ଓୋ।
ମାନେ କଣ କରିବି ମୁଁ ଏମିତି ହୁଏ ମୁଁ ଗୋଟେ କଥା କହିଦେବି। ମନା କରିବେ। ମାତାଜୀ ଓ ତାଙ୍କ ଘର ଲୋକ ଯାହା କହିବେ ତାଙ୍କର ସେୟା। ମାନେ ନା ନା! କିସ? ଆଉ ତା ଭିତରୁ କଣ ଜାଣିନୁ କଣ ଆମକୁ ଯୋଉଟା ଠିକ ନ ଲାଗିଛି କଣ ହେଇଛି କଟକରୁ ମାନେ ନିଦାଟୁ ମତେ କାଲି ଜାଣିବାକୁ ଚାହିଁବ ନା ନାଇ ଜାଣିବା ପୁର୍ବରୁ ଯାହା କହିଥିଲି ସେଇୟା ମତେ କହିବେ ମୁଁ ତାଙ୍କୁ କହିବି ନା ମୁଁ ଟିକେ ଆଉ ହଁ ସେଇଆ ହଁ ଭଲ ଆଉ ଭୁଲ କୁ ଠିକ କହିବେ ଠିକ କୁ ଭୁଲ କହିବେ! ମାତାଜୀ ସେ କଥା ହେଇଛି ସେ ତ ମତେ କହିବେ ନିହାତି ସବୁ କଥା ନୁହଁ ଅଳ୍ପ ଅଳ୍ପ କଥା। ମୁଁ ଯୋଉ କହିବି ନା ଏମିତି ନୁହଁ ସେମିତି ନୁହଁ ସେ ଭାବିବେ। ଏମିତି ସେମିତି ସେମିତି ଏମିତି ମୋ ମୁଣ୍ଡ କଣ ହେଇଯାଉଛି! ହେଲା। ମୁଁ ଏଥିରେ କଣ କହିଲି ସେ ସାଧାରଣ କଣ କଲେ କେତେବେଳ ଫାଙ୍କା ହେଲେ କହିବି ହେଲା। ହଁ ଅଛି ବା ଏମତି ଅଛି। କେତେ କଣ ହେଇଛି ଜାଣିଛ ନା? କଣ କହିବି ତ ମାନେ ଏଥିରେ କେମିତି କହିବି!
କଣ ହେଇଛି କଣ ସେ ପୁଣି କଣ ସେ ପିଲା କଣ କରିଛି କି?
ଆରେ ଆମେ ଏମିତି କିଛି ବ୍ୟବହାର କରିପାରିବାନି ପରା। ବୁଝୁଛୁନା? ମୁଁ ତତେ କଣ କହିବ ଆଉ?
ହଁ ଯେ କଥା ତ କହି ହବ ନା ସାଧାରଣ କଥା କହି ହବ ତ।
ଏଇ ଯୋଉ ଯାଉନି ନା କମ୍ପୁଟର ଇଏ ସେ ତାରି ଭିତରେ ମିଟିଂ ରେ ମୁଁ ଚାଲିଛି ଏଇ ସନ୍ଧ୍ୟା ସମୟରେ ମୁଁ କଣ କରିବି?
ହ
ହଁ ତାରି ବି ଭ ମିଟିଙ୍ଗ ଭଳିଆ କରୁଛନ୍ତି ଆଉ ମୁଁ ସମୟରେ ଆଉ କଣ କରିବି?
ହଁ ତା ଭିତରେ କିଏ କିଏ କହୁଛନ୍ତି?
କଣ?
ଏଇ ଯୋଉ କମ୍ପଟର କହିଲନି ମୁ କଣ କରୁଚ
ମୁଁ କଣ ମୁଁ କଣ କହିବି ଏଠି?
ସେଇ କଥା ମୁଁ ପଚାରୁଛି ବା!
ମୁଁ ଏଠି କଣ କହିବି ଆଉ? ମୁଁ କହିବି ଏଇଆ କରୁଛି?
ହଁ ସେଇ ଯୋଉ ପିଲା ସେଇ ଯୋଉ ପିଲା ଟା କଣ ?
ସମସ୍ତେ ଜାଣି ସାରିଲେଣି ସବୁ। ପଇସା ମାଗୁଛି ଏବେ।
ଏବେ କାହାକୁ ମାଗୁଚି
ଏଁ?
କାହାକୁ ମାଗୁଛି?
ଝିଅକୁ। ଝିଅର ଭାଇ କି, ଘର ଲୋକଙ୍କୁ।
ମାନେ ଡାଇରେକ୍ଟ
ଡାଇରେକ୍ଟ ଡାଇରେକ୍ଟ ଡାଇରେକ୍ଟ। ଡରିବ କାହାକୁ? ସେ ଡରିବ କାହାକୁ?